ହାଲୋ
ହଁ, ମ୍ୟାଡାମ କୋଉଠି ରେ ଲାଗଛି?
ଲାଗିଛି ଏଟା ବହୁତ
ବୌଧ
ହଁ ଆପଣ କୋଉଠି?
ଏଇଟା ଆମର ହଉଛି କି ଯାଜପୁର ଡି ଠିକ ମାନନ୍ତିରି।
ଆଛା, ଆ ଆମ ଘର କିନ୍ତୁ ଢେଙ୍କାନାଳ, ମୁଁ ରହୁଛି ବୌଧରେ।
ଢେଙ୍କାନାଳ ହଉଛି ଆପଣଙ୍କ ପ୍ରପର ଘର, ରହୁଛନ୍ତି ବୌଦରେ। ଆପଣଙ୍କ ଆଡେ ଆଜି ବର୍ଷା ହେଇଛି ନା ବର୍ଷା ହ? ହଁ ହଁ।
ଆମର ବର୍ଷା, ବର୍ଷା ଆମର ରାତିରେ ହେଇଥିଲା, ରାତି ଏଗାରଟା ବାରଟା ବେଳେ ହେଇଥିଲା।
ଅ ହୋ
ଆପଣଙ୍କ ସେଠି ହେଇଛି କି ବର୍ଷା?
ହଁ କାଲି ବି ହେଇଥିଲା, ଆଜି ପାଗ ଠିକ ଅଛି, ଆଜି ବର୍ଷା ନାହିଁ। ଝାପସା ଝାପ
ହଁ, ହଁ, ସେମିତି ହେଇଛି, ଆମର ବି ଏପଟେ ସେମିତି ହେଇଛି।
ହୁଁ ହୁଁ।
ଆଉ ଆପଣଙ୍କର ହ ସବୁ କଣ ଯାଜପୁର ବିରଜା ମନ୍ଦିର ଜାଣିଛନ୍ତି?
ହଁ ବିରଜା ମନ୍ଦିର ଜାଣିଛୁ, ଦେଖିଛୁ ବି।
ହଁ। ଆମେ ଯାଇଥିଲୁ, ମୁଁ ଥରେ, ମୁଁ ଏବେ ଯାଇଥିଲି ସେଆଡେ ବୁଲିବାକୁ ଯୋଉ ବୈତରଣୀ ନଦୀରେ ନାଭି ଗୟାଠି ହୁଏ ପକା ହୋଇ ସାଦ୍ଧଘର, ହଁ ହୁଁ ଯାଇଥିଲୁ ଆମେ, ମୋ ଜେଜେଙ୍କର ଅ ବିସର୍ଜନ ପାଇଁ ଯାଇଥିଲୁ, ସେଠି କରିକି
ହଁ, ହଁ, ସେଇଠି ଦିଅନ୍ତି ତ।
ହଁ। ସେଠି କରିକି ଆସିଲୁ, ଆଉ ଆପଣଙ୍କର କଣ ଜାଗା ଅଛି ଭଲ ବୁଲିବା ଜାଗା ଯାଜପୁର
ଆମ ଏପଟରେ କେଉଁଝରେ ଅଛି ସାନ ଘାଗେରା, ବଡ ଘାଗରା ଆଉ ତାର ତ ତାର ହଁ ଏପଟ, ହଁ ସେପଟ, ଆମର ପାଖାପାଖି ଯାଉଛି, ଏଇଠୁ ତାରିଣୀ ଟା ଆମର ହବ ସେଇ ଚାଳିଶ ପଇଁଚାଳିଶ ପଚାଶ କିଲୋମିଟର ଭିତରେ ହବ ଆଉ।
ଓହୋ, ଆପଣଙ୍କର ଯାଜପୁର ଡିଷ୍ଟ୍ରିକ୍ କିନ୍ତୁ କେଉଁଝର ପାଖାପାଖି
ମାନେ ଆମର ଏପଟେ ରହିଯାଇଛି ନା ମଝିରେ ଏପଟ ସେପଟ ହେଇଛି ଆଉ ଟିକେ ହେଇଥିଲା ଆମର ସେ କେଉଁଝର ହେଇ କାନ୍ତା ଗୋଟେ ଗାଁ ଏପଟ ସେପଟ ରହି ଯାଇଛି।
ହଁ ଆମର ବି ଆମେ ଯୋଉ ଢେଙ୍କାନାଳରେ ରହୁଛୁ ଯୋଉଠି ଆଉ ଦି କିଲୋମିଟର ମାନେ ଦିଇଟା ଖଣ୍ଡେ ଗାଁ ଗଲା ପରେ କଟକ ଡିଷ୍ଟ୍ରି ହେଇଯାଉଛି।
ହଁ ଏଇ ବ ଗୋଟେ ଗୋଟେ ଗାଁ ମାନେ ପ୍ଲେସ କିଛି ଏପଟ ସେପଟ ବଡ ରହିଯାଉଛି ତ। ଚେଞ୍ଜ ହେଇଯାଉଛି ଆଉ
ହେଲେ ବି ଢେଙ୍କାନାଳ ଟାଉନ ଟା ଆମର ପାଖ ହଉଛି ଆମ ଘରଠୁ ପନ୍ଦର କିଲୋମିଟର ହଉଛି ଢେଙ୍କାନାଟା।
ଢେଙ୍କାନାଳ ଟା ନୁହଁ କି ଢେଙ୍କାନାଳ ହଉ ଆମ ବାପଘର ଡିଷ୍ଟ୍ରି ହଉଛି ଢେଙ୍କାନାଳ।
ଆଛା କୋଉ କଉ ଗାଁ?
ସେଇଟା ହଉଛି ବା ଭୁବନ।
ଓହୋ ଏଇ ଭୁବନ।
ହୁଁ ହୁ।
ଭୁବନ ର ତ ଯାଜପୁର ପାଖାପାଖି।
ଭୁବନ ଯାଜପୁର ନା ସେଠୁ ଆ ହବ ସେଇ ହଁ ସେଇ ଚାଳିଶ କିଲୋମ୍ ହ ଏପଟେ ଯିବା ଆସିବା କରନ୍ତି ମାର୍କେଟିଂ ପାଇଁ ଆମର ତ ଭୁବନଟା ଆମ ପାଇଁ ଭଲ ସେଇଟା ବି ବଡ ମାର୍କେଟରେ ନୁହଁ କି ଭୁବନ ଟା। ଯାଜ ପୁରୁ ସେମିତି ଯାଆନ୍ତି କିନ୍ତୁ ଆମର ଭୁବନ ଟା ବି ମାର୍କେଟ ଟା ବଡ।
ହଁ। କିନ୍ତୁ ଭୁବନ ଲୋକଙ୍କ ପାଇଁ ଢେଙ୍କାନାଳ ଟା ଯେତିକି ପାଖ ନୁହେଁ। ଯାହା ଯାଜପୁର ଟା ପାଖ ହଉଛି। ହଁ
ହଁ ଏପଟ ହଁ ଡାଇରେକ୍ଟଲି ପଳେଇ ଆସୁଛନ୍ତି ପ୍ରାୟ ତ ଏପଟ ହଁ ଆସୁଛନ୍ତି ମାର୍କେଟିଂ ପାଇଁ ଆସୁ ଛନ୍ତି।
ସେମିତି ଅଛି ଏତ କେତେଟା ଗାଁ ହଉଛି ଆଉ।
ହୁଁ। ଆଉ ରଜ ପର୍ବ କେମିତି ପାଳନ କଲେ?
ହଁ।
ହଁ
ରଜ ମୋର ପରୀକ୍ଷା ଚାଲିଥିଲା ମାନେ ପିଜି ପଢୁଛି କରୁଛି ମୁଁ। ଡିାନ୍ସରେ ମୋର
ଓହୋ ତ ଆମେ ଏବେ ତାହେଲେ ପଢାପଢି ମାନେ ଚଲେଇଛ ନୁହଁ କି?
ହୁଁ ହୁଁ।
ପିଜି ପାଇଁ ପ୍ରିପେୟାର ହଉଛି ନା କଣ?
ନାଇଁ ପିଜି କରୁଛି ଏବେ ଫାଷ୍ଟ୍
ପିଜି କରୁଛନ୍ତି କୋଉଥିରେ ପିଜି କରୁଛନ୍ତି?
ଜୁଲୋଜୀ।
ଯୁଲଜି ନା କୋଉଠୁ ପଢୁଥିଲି ଫାଷ୍ଟେ?
ଫାଷ୍ଟ ପଢୁଥିଲି ଏଇ ମୁଁ ପ୍ଲସ ଟୁ କରିଛି ଢେଙ୍କାନାଳରେ
ପ୍ଲଷ୍ଟୁ ଢେଙ୍କାନାଳ କୋଉ କଲେଜ ଓମେନ୍ସ କଲେଜରେ କରି
ହଁ ଓମେନ୍ସ କଲେଜରେ। ତାପରେ ପ୍ଲସ୍ ଥ୍ରୀ ଏଠି ବୌଦୁରେ କଲି।
ବୌଦୁରେ? ଉ ହୁଁ କେତେ ପରସେଣ୍ଟ ଥିଲା କି ଗ୍ରାଜୁଏସନ ରେ?
ଗ୍ରାଜୁଏସନରେ ଥିଲା ମୋର ଏଇଟି ସେଭେନ।
ଉଁ ହୁଁ ଏ ବୌଦୁ ରେ ବି ସେଇଠି ବି ପିଜି କରୁଛନ୍ତି।
ନାଇଁ ମୁଁ ପିଜି ଟା ଡିଷ୍ଟାନ୍ସରେ କରୁଛି।
ନା ଡିଷ୍ଟାନ୍ସରେ କରୁଛନ୍ତି ମାନେ କୋଉ ପ୍ଲେସ ରେ କରୁଛନ୍ତି?
କେନ୍ଦ୍ରାପଡା କେନ୍ଦ୍ରାପଡା ଅଟୋନମସ
ଓହୋ ଓୋ ମୋର ବି ଜଣେ ଫ୍ରେଣ୍ଡ ଯେମିତି ଜୁଲିଜରେ ପିଜି କରିକି ଅଛନ୍ତି ଏ ଯୋଉ ଭୁବନ ବାଜିରାଉତ କଲେଜରେ ଅଛନ୍ତି। ଏବେ ଲେକ୍ଚର ଅଛନ୍ତି ହୁଁ।
ହଁ। ଏପଟେ କଣ କହିଲେ ବୌଦ୍ ରେ ବୌଦ୍ ସମ୍ବଲପୁର, ବଲାଙ୍ଗୀର ସୋନପୁର ଏପଟେ ଯୋଉ
ହଁ ସେପଟେ ଭଲ ଭଲ ପ୍ଲେସ ଅଛି ବୁଲିବା ପାଇଁ ହଁ।
ଏପଟେ ଯଆକ ଏପଟେ ପର୍ବପର୍ବାଣୀ ଭିତରେ ସବୁଠୁ ବେଶୀ କରାହୁଏ ନୂଆଖାଇ।
ନୂଆଖାଇ ହଁ ସେ କଳାହାଣ୍ଡି ସୋନପୁର ବୌଦ୍ ସେପଟ ତ ସେଇଟା ଆଉ?
ହଁ ନୂଆଖାଇ ଟା ବେଶୀ ଏପଟେ କରା
ନୂଆଖାଇ ହଁ ଏଇଟା ତ ଏଇ ଯୋଉ ପାଳନ କରନ୍ତି ନା କଣ ଏଇ ସେପ୍ଟେମ୍ବର ତଅ ନା ଅକ୍ଟୋବର ବେଳକୁ କଣ ପାଳନ କରନ୍ତି ହଁ ସେ ଅକ୍ଟୋବର କି ଅକ୍ଟୋବର ନୂଆ ଖାଇ
ହଁ ଆମ ପଟେ ଆମ ପଟେ କେମିତି ରଜ ର ସବୁ ଭଲରେ କରୁଛନ୍ତି। ଏପଟେ ସେଗୁଡାକ କିଛି ନାହିଁ।
ତାଙ୍କର ଖାଲି ନୂଆଖାଇ ଜୁହାର ଟା ଭଲସେ ପାଳନ କରନ୍ତି ନୁଁକି ବନ୍ଧୁ ବାନ୍ଧବ ଲୁଗା ପଟା ପିଠା ପଣା ସବୁ ଜିନିଷ କରନ୍ତି ଆଉ ହଁ।
ସମସ୍ତେ ମାନେ ପରିବାର ଯିଏ ଯୋଉଠି ଥିଲେ ବି ଘରକୁ ଆସି
ହଁ ଆମର ଯେମିତି ଦୀପାବଳୀ ତାଙ୍କର ସେମିତି ନୂଆ
ହଁ ହଁ ଆଉ ନୂଆ ଡ୍ରେସ୍ ତମ ସମଙ୍କ ପାଇଁ ହବ ସେଇଟୁ ନୂଆ ଅ ଘର ଦ୍ବାର ସବୁ ସଫା ହବ ଆଉ ମାନେ ବହୁ ବହୁତ ପ୍ରକାର ଆଇଟମ୍ କରିକି ଖାଇବା ଭୋଜି ଭୋଜି କରିକି
ହୁଁ ହୁଁ ସେପଟେ ବି ସେ ଦେଖୁନ ଧାନ ଟା ଫାଷ୍ଟ ସେମାନେ କରନ୍ତି ନାଇ ନଆଉ ସମ୍ବଲପୁର ସାଇଡି ରେ ଦେଖୁ ସବ ବାହାର କରିକି
ନାଇଁ - ନାଇଁ- ନାଇଁ - ନାଇଁ ଧାନ ଧାନ ଏପଟେ ଜଲଦି ନାହିଁ। ଆମର ସେପଟେ ଜଲ୍ଦି ନା ଏପଟେ
ଏପଟେ ଯୋଉ ନୂଆଖାଇ ବେଳକୁ ଧାନ ବାହାର କରନ୍ତି। ହଁ ସେପଟ କରନ୍ତି। ଆମ ସିନା ଯୋଉ ଏବେ ଯୋଉ କଣ ନୂଆ ଖାଉଛେ ବୋଲି ଖାଲି ନାଁ କ କହୁଛେ କଣ ଧାନ କରିକି, ଏ କୁମାରପୃଣିମା ବାହାର କରୁଛି କିନ୍ତୁ ସେମାନେ ସେପଟରେ ହିଁ ଆଗେଇ ମାନେ ତାଙ୍କର ଧାନଟା ଆଗେଇବା।
ହଁ ସିଏ ଧାନ ଟା ସେମାନେ କଣ କରୁଛନ୍ତି କହିଲେ ଆମେ କଣ ନୂଆ ଚୁଡାଟା କି ନୁଆ ଅ ଭାତ କରିକି ଯାହା ଖାଉଛେ କିନ୍ତୁ ଏପଟେ କଣ ସେମାନେ ସେ ଯୋଉ ନୂଆ ଧାନ ଟା ସେ ଧାନଟାକୁ ଗୁଣ୍ଡ କରିକି ସେଥିରେ ଗୁଡ଼ ଦେଇ କି
ଧାନଟାକୁ ମାନେ ଏଇ ଯୋଉ ଗୁଣ୍ଡ କରି ଯୋଉ ଚୁନା କରିଦେଇକି ତାକୁ ଗୁଡ ଦେଇକି ନା ପିଠା କରନ୍ତିନା ଖାଲି ସେମିତି ଖାଆନ୍ତି?
ନାଇଁ ସେମିତି ଖାଆନ୍ତି।
ଏଇ ମାଲୋ ତାଙ୍କର ଏମିତି ପିଠା ନା ଯୋଉଆଡେ ଯୋଉଆଡେ ଯା କଁ
ହଁ ସିଏ ସବୁ ସବୁ ଜିନିଷ ଖାଇବା ଆଗରୁ ଆଗ ଏଇଟା ଖାଇବେ।
ତାଙ୍କର ସେଇଟା ଆଗେ ପାଇକି ତାପରେ ଯାହା ଖାଇବେ ଆଁ ଏଣ ଗୋଟେ ତାଙ୍କର କଣ ଅଛି ଆଉ ହଁ।
ସାରିଲ ପରେ ସମସ୍ତଙ୍କୁ ଯାଇକି ମୁଣ୍ଡିଆ ମାରିବେ ଘରର ସମସ୍ତଙ୍କୁ ବାହାରେ ଯାଇକି ସମସ୍ତଙ୍କୁ ମୁଣ୍ଡିଆ ମାରିବେ। ନୁଆଖାଇ ଜହାର ହେଟାକୁ କହନ୍ତି।
ଆପଣ ସେଇଠି କେତେ ବର୍ଷ ର ଇ ସବୁ ପାଳନ କଲେଣି?
ନାଇଁ ଆମେ ଏଗୁରା ପାଳନ କରୁନୁ ଆମେ ଆମ ପଟେ ଯେମିତି କରୁଛନ୍ତି ସେମିତି ହିଁ କରୁଛୁ।
ହଁ ଆମ ପର୍ବ ଯ ପର୍ବ ଗୁଡିକ ପାଳନ କରୁଥୁବେ ହେଲେ ସବୁ ଦେଖୁଥଥିବା ତାଙ୍କର ପର୍ବ ଗୁଡିକ ଅନ।
କରିବା କଥା ଆମେ ଏପଟେ ଆସିକି ଏପଟେ ରହିଲେ ବି ଆମେ ସେଇଗୁଡା ହିଁ କରୁଛୁ।
ହୁଁ ହୁଁ।
ହଁ। ଆଉ ଯୋଉ କରୁଛନ୍ତି ଡ୍ରେସ ଯୋଉ କରୁଛନ୍ତି ସମସ୍ତଙ୍କର ସମ୍ବଲପୁରୀ ଡ୍ରେସ। ମାନେ ଅଲଗା କିଛି କପଡା ବାଲା ନାହିଁ ସମସ୍ତେ ହଁ ମାନେ ନୂଆଖାଇ କଲେ ମାନେ ସମସ୍ତେ ସମସ୍ତଙ୍କ ପାଇଁ ସମ୍ବଲପୁରୀ କରିଥିବେ।
ହୁଁ ହୁଁ।
ଆଉ ସମ୍ବଲପୁରୀ ଡ୍ରେସ କେତେ ରେଟ ଦେଖୁଛନ୍ତିକି ନାହିଁ।
ହଁ କଷ୍ଟ୍ୟୁମ ତାଙ୍କର ବହୁତ ପଇସା ଆଉ ତାଙ୍କର ତାହେଲେ ଏଇଥିରେ ବହୁତ ଗୁଡାଏ ଖର୍ଚ୍ଚ ହଉଥିବ ଆଉ।
ହଁ ବର୍ଷକୁ ଥରେ ଗୋଟାଏ ପର୍ବ ହ ସେମାନେ ପାଳନ କରୁଛନ୍ତି ଆଉ କରିବେନି।
ହୁଁ। ତାରେ ଏଇଟା ହଉଛି ସବୁଠୁ ବଡ ପର୍ବ ଆଁ।
ଆମର ଆମର ସିନା ଦୀପାବଳି ରଥଯାତ୍ରା ତା ବହୁତ କେତେ କଣ ଅଛି ସବୁ କରୁଛେ ସବୁ ହଁ କିନ୍ତୁ ଏପଟେ ସେମାନେ ଗୋଟାଏ ହିଁ କରୁଛନ୍ତି ଆଉ ଅଲଗା କିଛି କରୁନାହାନ୍ତି ଆଉ ଆଉ ମାନେ କଣ ଏଇ ଗଣେଶ ପୂଜା ରଥଯାତ୍ରା ଏଇଟା ହେଲେ ସେମାନେ ବାହାରକୁ ଦେଖିବାକୁ ଟିକେ ଟିକେ ଯାଉଛନ୍ତି।
କିନ୍ତୁ ଏସବୁ ପାଳନ ନୁ।
ନାଇଁ ପାଳନ କରୁନାହାନ୍ତି କିଛି ରଜତ ବିଲକୁଲ ନାହିଁ।
ହୁଁ।
ରଜରେ ଖାଲି ଘରେ କିଛି ପା ପାଳନ ନାହିଁ କିଛି ନାହିଁ ଯାହା ଖାଲି ଟିକେ ଦୋଳି ନାଇଁ କିଛି ନାଇଁ ଖାଲି ଦୋଳି ଟିକେ ଖେଳିବା ପାଇଁ ପାର୍କ ପଳେଇବେ ଖେଳିଦେକି ପଳେଇ ଆସିବେ ଦୋଳି କୋଉଠି କାହା ଘରେ କି କୋଉଠି ବାହାରେ ଟିକେ ଦୋଳି ଦେଖିବାକୁ ପାଇବେନି ଏଠି।
ସେମାନେ ଆମ ପର୍ବ ଟାକୁ ହିଁ ପାଳନ କରନ୍ତିନି ନୁହେଁ କି?
ହଁ ପରା।
ଓ ହୋ ତାଙ୍କର ଯୋଉ ଗୋଟିଏ ପର୍ବ ସେଇଟାକୁ ପାଳନ କରନ୍ତି ଆଉ।
ହଁ ସେମାନେ ଜାଣନ୍ତି ସବୁ ଆମ ଘର ପା ଏଗୁଡା ସବ ଜାଣନ୍ତି କିନ୍ତୁ ସେମାନେ କିଛି କରନ୍ତିନି।
ହୁଁ ହୁଁ ସେ ତାଙ୍କ ଜାତୀୟତାକୁ ଧରିକି ରହିଛନ୍ତି ଆଉ। ସବୁଠୁ କିନ୍ତୁ ଓଡିଆ ଲୋକରା ସବୁଠୁ ଭଲ ହୁଁ।
ପଶ୍ଚିମ ଓଡିଶା ତାଙ୍କର ଗୋଟେ ଅଲଗା ପ୍ରକାର ରହିଯାଉଛି ଆମ ପୂର୍ବ ଓଡିଶା ଅଲଗା ଗୋଟେ ରହିଯାଉଛି।
ହଁ ପଶ୍ଚିମ ଓଡିଶାରେ ହଁ ଏଇଟା ନୂଆଖାଇଟା ସେ ଠି ପାଳନ ମାନେ କରୁଛନ୍ତି ସବୁ ତ ଏଇ ଯୋଉ ମୁଁଣ୍ଡା ଯୋଉ କ କୋଲ୍ହୋ କୁ ଗୋ ଗୁ ଗୁ ଏସବୁ ବହୁତ ସେ ପଟ ଲୋକ ନାହାନ୍ତି କନ୍ଧ ଲୋକ
ହଁ ହଁ ହଁ ଅଛନ୍ତି। ନାଇଁ ଭଲ ଲୋକମାନେ ଭଲ ଲୋକମାନେେ ବି ଅଛନ୍ତି ମାନେ ବ୍ରାହ୍ମଣ ମାଳି ଫାଳି ବି ଅଛନ୍ତି କିନ୍ତୁ ସେ ମାନେ ବି କିଛି ପର୍ବ କରୁନାହାନ୍ତି ସେମାନେ ଖାଲି ସେଇ ନୂଆଖାଇ ହିଁ କରନ୍ତି।
ହଁ ରହିଗଲେ ଯିଏ ଯୋଉ ସମ୍ପ୍ରଦାୟରେ ସେଇ ପର୍ବଟା ପାଳନ କରୁଛନ୍ତି ଆଉ।
ହୁଁ। ହଉ ଠିକ ଅଛି ମୁଁ ରଖୁଛି।
ଶୁଣନ୍ତୁ, କାଟିଲ କି? ଦଶ ମିିନଟ ହେଇଗଲା। ଦଶ ମିନିଟ ଏଥିରେ କଥା ହେବାକୁ ପଡିବ। ଦଶ ମିନିଟ ଯାହା ସାଙ୍ଗରେ ବି କଥା ତଥାପି ମୋ ହେଇଗଲାଣି ତାହେଲେ ଥମ ଆଡୁ କାଟି ଦିଅ। ହେଇଗଲାଣି ଯଦି କାଟି ହଁ ହଁ।